ହଲୋ
ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା। କୁହନ୍ତୁ?
ସାର୍ ଗୁଡ଼ ଇଭିନିଂ।
ହ୍ୟାଲୋ ଶୁଭ ସନ୍ଧ୍ୟା କୁହନ୍ତୁ?
ସାର୍ କଣ କରୁଛନ୍ତି?
ଏବେ ମୁଁ ଏଇ ବାହାରକୁ ଆସିଛି ଟିକେ କଥା ହଉଛି ଆପଣଙ୍କ ସହିତ ଆପଣ କଣ କରୁଛନ୍ତି?
ସାର୍ ମୁଁ ଛାତ ଉପରେ ବସିକି ସୁନ୍ଦର ପବନ ର ମଜା ନଉଛି।
ବହୁତ ବଢିଆ ଆମର ତ ଏଠି ଖାଲି ମଜା ନୁହେଁ ତ ସଜା ଚାଲିଛି ଗରମ ଯେ ପ୍ରବଳ ଏଠି। ଯୋଉ ଗରମ ହଉଛି କୁହନା କୁହନା ଆଉ ତମେ ଭାଇନା ଏବେ ବା ସାଙ୍ଗେ ସାଙ୍ଗେ ଆପଣ କହିଲେ ପ୍ରବଳ ଜୋରେ ଥଣ୍ଡା ପବନ ବହୁଛି
ସାର୍ ଥଣ୍ଡା ଦଉଛି ସେ ଦିନ ବେଳେ ତ ଗରମ ହଉଛି ନା।
ଆମର ଏଠି ଏବେ ବି ଗରମ ହଉଛି କଥାଟା ବୁଝିପାରିଲନି ବୋଧେ ଏବେ ବି ଆମର ଏଠି ଗରମ ହଉଛି। ଆପଣଙ୍କର ସିନା ସେଠି ଥଣ୍ଡା ଆମର ପା ଏଠି ଉଷ୍ମ। ମ ବାୟୁ ପ୍ରବାହ ହଉଛି ନା ଯାହା ଫଳରେ ଆମକୁ ଟିକେ ବହୁତ ଜୋରେ ଗୁଳୁଗୁଳି ହଉଛି ଆପଣ ସେଠି କଣ ବର୍ଷ ବଷା ହଉଛି କି?
ଆମର ନା ବର୍ଷା ହବାର ନାହିଁ ଆମ ଘର ପାଖରେ ଗୋଟେ ଭାସ୍କେଶ୍ଵର ପାର୍କ ଅଛି।
ଆଜ୍ଞା।
ତ ପବନ ତ ସେଇ ସାଇଡ ରେ ଆମ ଘର ନା ତ ସେଇଠୁ ପବନ ଟା ଟିକେ ଆସୁଛି ଆମ ଘରକୁ ଆଉ।
ଆଚ୍ଛା ଆପଣଙ୍କର ସେ ପଟେ ଦକ୍ଷିଣୀ ପବନ ଟା ଯାଉଛି। ନାହିଁ କି। କାରଣ ଏବେ ତ ମଉସ ମୌସୁମୀ ଟା ଆପଣ ସେଇ ଦକ୍ଷିଣ ର ଆସୁଛି ନା। ତ ସେଥିପାଇଁ ଦକ୍ଷିଣୀ ପବନ ଟା କୌଣସି ଏପଟେ ଗତି କରୁଛି ବୋଧେ ଆଉ। ବଢିଆ ଯାହା ହଉ। ପୁରୀ ସମୁଦ୍ର ପାଖରେ ନା ଆପଣଙ୍କ ଘର ସେଥିପାଇଁ ସେ ସେପଟ ପବନ ଟା ଆପଣଙ୍କୁ କୃପା ହବ ଆଜ୍ଞା ସତରେ ଆମ ଆଡେ ଟିକେ ପଠାନ୍ତୁ ବହୁତ। କୃପା ହବ ଆମେ ଗରମରେ ଏଇଠି ମାନେ ଆଉ କେମିତି କହିବୁ। କର୍ମ ତ ଯାହା କରୁଛୁ କରୁଛୁ କର୍ମରେ ପୁରା ଦିନରେ ବୋହୁଛି ପୁରା ଝାଳ ବୋହିକି ପୁରା ଅବସ୍ଥା ପୁରା ଘାଇଲା ହେଇଗଲାଣି। ଟିକେ ପଠେଇ ଦିଅନ୍ତେ ହେଲେ ପ୍ରୁ
ହଁ ସାର୍ ମୁଁ ମେଘଙ୍କୁ ମେଘ ଆଜ୍ଞା ମୁଁ ଇନ୍ଦ୍ର ଦେବଙ୍କୁ କହିବି କି ଆପଣଙ୍କ ଆଡେ ବୃଷ୍ଟିପାତ କରିବେ
ନିଶ୍ଚୟ ମେଘକୁ କହିବେନି ଆପଣ ଇନ୍ଦ୍ର ଦେବଙ୍କୁ କୁହନ୍ତୁ ଟିକେ
ହଁ ମୁଁ ଇନ୍ଦ୍ର ଦେବଙ୍କୁ କହିବି କି ଆପଣଙ୍କଆଡେ ବୃଷ୍ଟିପାତ କରିବା ପାଇଁ
ଆଜ୍ଞା ଆଜ୍ଞା ଆପଣ ଏପଟେ ଆପଣ ଯଦି ଏପଟେ ଆମର ବର୍ଷା ବର୍ଷା ହବ ତାହେଲେ ମୁଁ ନିଶ୍ଚୟ ଅନୁଭବ ଭାଇ ଙ୍କି ଅନୁଭବ କରିବାକୁ ଚେଷ୍ଟା କରିବି ଯାହା ଆପଣଙ୍କ ଦ୍ଵାରା କିଛି କାର୍ଯ୍ୟ ସାଧିତ ହେଇପାରିଲା ବୋଲି। ଆଉ ଆପଣ କଣ କିଛି କେବେ ଖାଇବେନି?
ନା ନା ସାର୍ ମୁଁ ମୋଟା ହେଇଯାଉଛି ବୋଲି ମୁଁ ଗୋଟେ ଟାଇମ ଖାଉଛି। ମାନେ ରାତି ଦିନ ବେଳା
ଡାଏଟିଂ କରୁଛନ୍ତି।
ଆଜ୍ଞା ସାର୍ ଡାଏଟ ସାର୍ ଡାଏଟ ଡାଏଟିଂ ନୁହଁ ମାନେ ମୁଁ ଗୋଟେ ମାନେ ସକାଳେ ଯାହା ଟିକେ ଜଳଖିଆ ହବ ଯଦି ଖାଇବି ନହେଲେ ନାହିଁ ସେମିତି ତାପରେ ଭାତ
ମାନେ ସକାଳେ ଜଳଖିଆ ବା ଆପଣ କଣ ମା ମାଣ୍ଡିଆ ଖାଇଥିଲେ ନା କଣ?
ଭାତ ଖାଇଥିଲି ମ୍ୟାଗି ଯୋଉ ଇପି ଖାଇଥିଲି ଜଳଖିଆରେ
ଓହୋ ଇପି ଖାଇଥିଲେ ଜଳକିଆରେ ଆଉ ଭାତ
ଆଜ୍ଞା ଦିିଇଟା ବେଳକୁ ଭାତ ଖାଇ ଦିଲ୍ଲୀ
ହେ ଭଗବାନ ଏମିତି ୱାଓ ୱାଟ ଟାଇପ୍ ଏ ମାନେ ଏଇଟା ବଢିଆ ଡାଇଟିଙ୍ଗ।
ସାର୍ ଆପଣ ତାପରେ ଖାଇନି ତାପରେ ତିରେ ଖାଇବେ ଆଠଟା ବେଳକୁ ସାଢେ ଆଠଟା ବେଳକୁ
ସାଢେ ଆଠଟା ବେଳକୁ ଆଉ ମଝିରେ ଟିକେ ଖାଇଦଉଥିବେ କାହିଁକି କହିଲେ ନ ଖାଇଲେ ଦେହ ଖରାପ ହବ
ନା ମ ଦେହ ଖରାପ ହବନି ସେଇଟା ନୀତିଦିନିଆ ହେଇ ଲାଣି ତ ଦେହ ଖରାପ ହବନି
ହୁଁ ହୁଁ।
ଆଜ୍ଞା।
ଆଚ୍ଛା ଆଚ୍ଛା
ଆପଣ କେତେ ଟାଇମ ଖାଉଛନ୍ତି କି?
ଆମେ ତ ସକାଳେ ପଖାଳ ଟିକେ ଖାଇଥିଲୁ ଏପର୍ଯ୍ୟନ୍ତ ଆଉ କିଛି ଖିଆ ପିଆ ହେଇନି ତ କାମରେ ଟିକେ ବ୍ୟସ୍ତ ଅଛୁ ଏବେ ଟିକେ ଆମର ଲୋଡ ପ୍ରୋଜେକ୍ସନ ଟିକେ ଅଧିକ ରହୁଛି ନା କାରଣ ର ଯ ଆପଣଙ୍କର ଯୋଉ ରଜ ଚାଲିଚ ରଜ ପାଇଁ ଟିକେ ଫ୍ଲିପକାର୍ଟ ର ଅଫର ଅଛି ତାପରେ ଆପଣଙ୍କର ଲୋଡ ଭଲ୍ୟୁମ ଟିକେ ଆମର ଅଧିକ ରହବେ ଯୋଉ ଜାଗାରେ ମୋର ଆଜ୍ଞା କୁହନ୍ତୁ।
ଆଉ ସଫ ସି ସେଟା ଏକ ନା
ଆମେ ଫ୍ଲିପକାର୍ଟ ହଉଛୁ ଚି ସଫସି ଆମର ହଉଛି କ୍ଲାଇଣ୍ଡ ଫ୍ଲିପ କାର୍ଡ ହଉଛି ଗୋଟେ କମ୍ପାନୀ ତାର କ୍ଲାଇଣ୍ଡ ସବୁ ହଉଛନ୍ତି ଆପଣଙ୍କର ମି୍ନ୍ତ୍ରା ହେଲା ସପ୍ସି ହେଲା ଆଉ ଆପଣଙ୍କର ଓ କଣ ହବ? ନା ନା ନା ସ୍ନାପଡିଲ୍ ହେଲା ହଁ ସ୍ନାପଡିଲ୍ ହେଲା ତାପରେ ଆଉ ଫାଷ୍ଟ କ୍ରାଏ ହେଲା ଫାଷ୍ଟ କ୍ରାଏ ଜାଣିଛନ୍ତି ଯୋଉ ଛୋଟ ଛୁଆ ମାନଙ୍କର ଯୋଉ ଡ୍ରେସ ଫ୍ରେସ୍ ଆସୁଛି।
ନା ସାର୍ ମୁଁ ସେରା ଜାଣିନି।
ସ ବହୁତ ସାରା
ଆଜ୍ଞା କୁହନ୍ତୁ। ବୋହୁତ ସାରା
ବୋହୁତ ସାରା କ୍ଲାଇଣ୍ଡ ଆମର ଅଛନ୍ତି ବୁଝିହେଲା। ଥାର୍ଡ ପାର୍ଟି କ୍ଲାଇଣ୍ଡ ଯେମତି ଅଛନ୍ତି।
ଆଜ୍ଞା।
ସେଇ ଟାଇପର ସେଇ ଭଳିଆ ସଂସ୍ଥା ଚାଲିଚି ଆଉ।
ସେ ମେନ ଅଫିସଟା କୋଉଠି ଅଛି?
ଏଇଟା ଆପଣଙ୍କର ବ୍ୟାଙ୍ଗଲୋର।
ଆପଣ କଣ ବ୍ୟାଙ୍ଗଲୋରେ ଚାକିରି କରୁଚନ୍ତି?
ନାଇଁ ବ୍ୟାଙ୍ଗଲୋରରେ ଆମର ହେଡ ଅଫିସ୍ ବ୍ୟାଙ୍ଗଲୋରରେ।
ଆଜ୍ଞା ଭୁ ଭୁବନେ ଭୁବନେଶ୍ୱରର କୋଉ ଜାଗାରେ ଅଛ୍
ଭୁବନେଶ୍ୱରରେ ଆପଣଙ୍କର ତ ବୋହୁତ ସାରା ଦେଖନ୍ତୁ ଏବେ ଫ୍ଲିପକାଡ଼ର ର ପ୍ଲାନିଂ ଅଛି ଯେ ପ୍ରତି ପଞ୍ଚାୟତରେ ଗୋଟେ ଗୋଟେ ଅଫ୍ ଫିସ୍ କରିବ ବୁଝିହେଲା ନାଇଁ? ତ ଆପଣଙ୍କର ଭୁବନେଶ୍ଵର ତ ଯେମତି ଦେଖନ୍ତୁ ଆପଣଙ୍କର ଡେଲିଭରି ଅଛି ସ୍ୟାଡୋ ଫ୍ୟାକ୍ସ ଅଛି ଏଗୁରା ସବୁ ହୋଉଛନ୍ତି ଲଜିଷ୍ଟିକ ସେକ୍ସନ ବୁଝିପାରିଲେ? ଯାହା ଦ୍ଵାରା କି ଆପଣଙ୍କର କୌଣସି କି ପାର୍ସଲ ମଗଉଚନ୍ତି ପିନ୍ଧା ମାନେ ପିନ୍ଧୁଚନ୍ତି। ତାକୁ ରିଟର୍ନ ବି ମାରି ପାରୁଚନ୍ତି। ଏଇଟା ହୋଉଚି ଲଜିଷ୍ଟିକ ସଂସ୍ଥା ବୁଝିହେଲା?
ଆଜ୍ଞା।
ସେଇ ଭଳିଆ ଆମର ଆପଣଙ୍କର ସେଠି ଆପଣଙ୍କର ଜାଗାଟା କୋଉ ଜାଗା ରହୁଚନ୍ତି?
ବଡ଼ ବଡ଼
ବରଗଡ଼ ବିିଟ କ
ହାଲୋ।
କଲୋନି ତ? ଆଜ୍ଞା ବରଗଡ଼ ବିଟ କଲୋନୀ ତ? ହାଲୋ ବରଗଡ଼ ବିଟ କଲୋନୀରେ ଆମର ଟଙ୍କପାଣି ଟଙ୍କପାଣି ରୋଡରୁ ଆଉ ଆମର କଣ ହୁଏ ନାଁ ପିନକୋଡ ଅନୁସା ସାରେ ଆମର ପାର୍ସଲ ଦିଆ ହୁଏ। ବୁଝି ହେଲା ନାଁ ନାହିଁ? ଧର ଆପଣଙ୍କର ସେଇ ଜାଗାର ପିନକୋଡ଼ ଯେତିକି ଆପଣଙ୍କ ପିନକୋଡ଼ କେତେ?
ସାର୍ ଆମ ପିନକୋଡ଼ ସାତେ ପାଞ୍ଚେ ଏ ଏକେ ଶୁନୁ ଏକେ ଶୁ ଶୁନୁ ଏକେ ଆଠେ।
ସାତେ ପାଞ୍ଚେ ଏକେ ଶୂନୁ ଏକେ ଆଠେ ମାନେ ସେଇ ପିନକୋଡରେ ଯଦି ଆପଣଙ୍କର କୌଣସି ଯେତିକି ଧର ଲୋ ଲୋକ ଅଛନ୍ତି ଧର ଲକ୍ଷେ ଲୋକ ଅଛନ୍ତି ହଜାରେ ଲୋକ ଉ ଯଦି ଜିନିଷ ମଗଉଚନ୍ତି ତାହେଲେ ଆମର ଲୋଡ ପ୍ରୋଜେକ୍ସନ ସେଇ ଅଠର ପିିନକୋଡରୁୁ ହିଁ ଆସିବ। ସେଟା ସବୁ ମ୍ୟାପିଙ୍ଗ ହେଇକି ଥାଏ। ବୁଝିହେଲା? ସେଇ ଟାଇପର ଆମର ଜିନିଷଗୁରା ଆସେ।
ଆଜ୍ଞା।
ବୁଝି ହେଲା? ଆଉ ଆଉ କଣ ସେ ଏଇ ଏକା ଆଡେ ଆପଣଙ୍କର ତ ଏବେ ଆପଣଙ୍କର ମେ ସେଲ ଗଲା ଜାଣିଥିବେ ମେ ସେଲ ଥିଲା ଯୋଉଟାକୁ ମିନିିବିବିଡି ଆମର କୁହାଯାଏ। ଛୋଟ ବିବିଡ଼ି ବି ବିଲୟନ ଡେ ଜାଣିଛନ୍ତି? ଯେମତି ଆପଣଙ୍କୁ ନଭେମ୍ବରରେ ଆସେ। ନଭେମ୍ବର ରେ ଆପଣ ଆସେନି? ବିଗ ବିିଲୟନ ଡେ ଆସେ ଗୋଟେ। ବିବିଡି କହନ୍ତି ତାଙ୍କୁ ଆମର ସେଇ ସମୟରେ ଆମର ସବୁ ଶସ୍ତା ହେଇଯାଏ।
ଆଜ୍ଞା
ଆଜିକାଲି ତ ସମସ୍ତେ ଏବେ ଅନଲାଇନ କୁ ମାନେ ପ୍ରିଫର କରୁଛନ୍ତି। ଅନଲାଇନ୍ ପ୍ଲାଟଫର୍ମକୁ
ସେ ସେଥିପାଇଁ ମାନେ ଯୋଉଟି ଦେଖି ଦେଖିବି ଅନଲାଇନ୍ ଡ୍ରେସ୍ ମୁଁ ଯଦି ପିନ୍ଧିଥିବି ଆଉ ଜଣେ ସେଇଠି ବି ସେଇ ଭଳିଆ ଡ୍ରେସ୍ ପିନ୍ଧିଥିବ।
ଆଜ୍ଞା ଆଜ୍ଞା ସେଇଥିପାଇଁ ତ ଏକ ନମ୍ବର ବାଲା ଏବେ କହିଲେଣି। ଆମର ବେପାର ମାନ୍ଦା ମାନ୍ଦା ହେଇଗଲାଣି ବୋଲି । ବୁଝି ହଉଛି ନା ନାଇଁ ମାକେ ମାର୍କେଟ ବିଲଡିଂ ବାଲାଙ୍କର ପ୍ରାୟ ଦେଖିନ ଆଗରୁ ଆମ ମାନେ ଆଗରୁ ମୁଁ ଦେଖିଛି ମାର୍କେଟ ବିଲଡିଂ ରେ ପ୍ରବଳ ଦୋକାନ ଥାଏ । ଆଉ ସେଲିଙ୍ଗ ବି ସେଇ ମାନେ ଟାଇପ ର ହଉଥିଲା ଏବେ ଟିକେ ପ୍ରାୟ ସେଲିଙ୍ଗ ବି କମ ଅଛି । ଅଛି ନା ଲୋକ ବି ଭାରି ଅନଲାଇନ ପ୍ଲାଟଫର୍ମ ରେ ଏମିତି ଏମିତି ହାଇଲାଇଟ ହେଇଗଲେଣି ସେଲିଂ ବି
କି ସେ ମୁଁ ଦେଖିଛି ଯେତିକି ମୁଁ କହୁଛି ମାନେ ଆମେ ଯାଇଥିଲୁ ମାର୍କେଟ ବିଲଡିଂ ଥରେ ଡ୍ରେସ ଦେଖିବା ପାଇଁ ଆମେ ଅନଲାଇନରେ ଦେଖିଲୁ କି ସେ ଡ୍ରେସ୍ ଟା ସାଆ ସାତଶ ଟଙ୍କା। ତ ଆମକୁ ଅଫଲାଇନ ରେ ସେଇଟା ବାଇଶହ ଟଙ୍କା କ କହିଲା। ବାଇଶହ ଟଙ୍କା କହିଲା କି ତମକୁ କାଟି ଟିକିଏ ମୁଁ ଏକୋଇଶହ ଟଙ୍କାରେ ଦେବି ଯୋଉ କାଟି କେତେ କହିଲା ସେଇ ଏଗାର ଟଙ୍କା ଟା ଦବ ବୋଲିତ ତାଠୁ ଭଲ ଆମେ କାହିଁକି ଅନଲାଇନ ରେ ସାତଶ ଟଙ୍କା ଦେଇକି ଜିନିଷ ନ ଆଣିବୁ।
ଏବେ ମତେ କହିପାରିବ କଣ ପାଇଁ ଅଫଲାଇନ ବାଲା ଅଧିକ ପଇସା କହୁଛନ୍ତି। ଅନଲାଇନ ବାଲା କହିଁ କମ କହୁଛନ୍ତି ଜାଣିଛ ତାର ତାରତମ୍ୟ ଟା କଣ।
କିନ୍ତୁ ମେ ବି ସେଲ୍ ଅଧିକ ହେବ ତ ସେଥିପାଇଁ
ନା ନା ନା ଶୁଣ। ତମେ ମୁଁ ଗୋଟେ କହୁଛି ଦେଖ ଆମେ ଏଇନା ଆମେ ଗୋଟେ ମାନେ ଶହେଟା ଜିନିଷ ଉଠେଇବା ଶହେଟା ଜିନିଷ ର ଦାମ ଯେ ରହିବ ଲୋ ଲୋଏଷ୍ଟ ମାନେ ଶହେଟା ଧର ମୁ ଶହେଟା ଚକୋଲେଟ ଉଠଉଛି ଶହୋ ଚକଲେଟ ପେଟି ଉଠ ଉଠେଇଲେ ମତେ ସେ ଚକୋଲେଟ ପେଟି ଦାମ ଆସିଯିବ ଧର ପଚାଶ ଟଙ୍କା ଲେଖେ ଆସିବ ବୁଝି ହେଲା। ଯଦି ଗୋଟେ ଦୋକାନୀ ତାକୁ ଦଶଟା ଉଠେଇଲା ତାହେଲେ ସିଏ ତାକୁ ସତୁୁରୀ କିମ୍ବା ଅଶୀ ଟଙ୍କାରେ କିଣିବ। ମାନେ ହିଉଜ ଜ ଏମାଉଣ୍ଟର ଯଦି ଆମେ କାରଣ ଫ୍ଲିପକାର୍ଟ ଏକାଥରେ ଯଦି ଉଠେଇବ ଏକାଥରେ ଦଶ ହଜାର କି କୋଡିଏ ହଜାର ଲଟ ର ମାଲ ଉଠାଏ ସେମ୍ ଜିନି ସ ସେମିତି ଥିବ ଖାଲି କଲର ଅଲଗା ଅଲଗା ଥିବ ଦଶ କୋଡିଏ ହଜାର ର ମାଲ ଉଠେଇଲା ମାନେ ମାନେ ସିପମେଣ୍ଟ ବୁଝି ପାରୁଛ ତ ଗୋଟେ ଡ୍ରେସ ଦଶ କୋଡିଏ ଟା ଦଶ କୋଡିଏ ହଜାର ଉଠେଇଲା ଏକାଥରେ ଯୋଉଟା କି ଦୋକାନୀ କଣ ଏତେ ଉଠେଇ ପାରିବ ପଶ ସେ ଉଠି ଉଠି ଶହେଟା କି କି ହଜାର ଟା ଉଠେଇବ। ତ ତାର ତରେ ମାନେ କଷ୍ଟ କଟିଂ ଟା ଅଧିକ ଆସିବ ନା ଆପଣଙ୍କୁ। ବୁଝିପାରିଲେ ସେଥିପାଇଁ ଅନଲାଇନ୍ ପ୍ଲାଟଫର୍ମ ରେ ସବୁ ଜିନିଷ ଶସ୍ତା ଦି
ଆଜ୍ଞା ବେଳେ ବେଳେ ଠକେଇ ବି
ଠକେଇ କେମିତି ହୁଏ ଯେ ପ୍ରାୟ ମୋର ଏଇଠି କଲେଜ ମାନେ ପ୍ରାୟ ଝିଅ ହୁଅନ୍ତ ତୁ କି କୁହନ୍ତୁ ସେମାନେ କଣ କରିବେ ଆଜିକାଲି ତ ରିଲସ ର ଯୁଗ ଚାଲିଛି ଡ୍ରେସ ଫ୍ରେସ ମଗେଇଦେବେ ସୁଟିଂ ଫୁଟିଂ କରିଦେବେ ହେଲା ରିଟର୍ଣ ମାରେ ରିଟର୍ଣ ମିଲ ଗୋଟେଜିନିଷ ପିନ୍ଧା ହେଥିବ ସେଟା କଣ ଅଟୋ ମେଟିକାଲି ଜଣା ପଡିବ ନା ଜଣାପଡିବନି ହେଲା ଆଜ୍ଞା ଆଜ୍ଞା ଓକେ ଧନ୍ୟବାଦ ଧନ୍ୟବାଦ କା